ହ୍ୟାଲୋ।
କଣ କରୁଛ ଶୁଭମ୍?
ହ୍ୟାଲୋ।
କଣ କରୁଛ ମୁଁ ପଚାରୁଛି ଘରେ ସମସ୍ତେ ଭଲ ଅଛନ୍ତି କି?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ମୁଁ ମଧ୍ୟ ବସିଛି ଟିଭିି ଦେଖୁଥିଲି। ଆଉ କଣ ହେଲା ଫୋନ କଲ ଆଜି?
ଆରେ ବହୁତ ଦୀନ ପରେ ମନେ ପଡିଲା ତମ କଥା। ଭାବିଲି ତମ ଦୈନନ୍ଦିନ ଜୀବନ ବିଷୟରେ କିଛି କଥା ହେଇଯିବି ଆଉ କଣ କରୁଛ କଣ ନାହିଁ ଆଉ।
ତମେ ତ ଭୁଲି ଗଲା ଆଉ ଫୋନ ଫାନ୍ କିଛି କରୁନ କାହିଁ ଏମିତି ଏକା କଥା
ଆରେ ନାହିଁ ନାହିଁ। ଆରେ ନାହିଁ ନାହିଁ ଏମିତି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଆଉ କାମରେ ହିଁ ରହିଯାଉଛି। ତ ଆଜି କେତେ ଦୀନ ପରେ ଟିକେ ସମୟ ମିଳିଲା ତ। ଭାବିଲି ମୋର ସାଙ୍ଗକୁ ମୁଁ ଫୋନ୍ କରିଦେବି।
ଆଉ ତମର କାମ କେମିତି ଚାଲିଛି ତମର ଘର କାମ ମଧ୍ୟ ଚାଲିଛି ସବୁ ଠିକ ତ?
ହଁ ହଁ ଆମର ତ ଘର କାମ ଏବେ ଶେଷ ପାଖ ହେଲାଣି ମିସ୍ତ୍ରୀ ମାନେ କମ ଲେବର ମାନେ ତ ଆସିଛନ୍ତି ଆଉ ଅଳ୍ପ କାମ ରହିଲା ଆଉ ମା ଦି ମାସ ମଧ୍ୟରେ କାମ ସରିଯିବ ତମର କେମିତି ଚାଲିଛି ଘର କାମ ତମର ବି ଚାଲିଥିଲା ନା?
ଆମର ଘର କାମ ତଳ ଘର ହେଇଗଲେ ଉପର ଘର କାମ ଅଧା ହୋଇକି ରହିଯାଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ କଣ ପାଇଁ କାମ ବନ୍ଦ ଅଛି କାମ କଣ ପାଇଁ ବନ୍ଦ ଅଛି?
ଆମ ପଇସା ପତ୍ର ଟିକେ ଏବେ ଆମର ତଳ ଘର ଟା ହେଲା ନା ତଳ ଘରର ତଳର ଭୁଟା ଥିଲା ସେ ତା ହିସାବ କରିକି କିଏ ଆମେ ଫୁଣି ଥରେ ଲୋନ ନେବୁ ଭାବିଛୁ ଲୋନଉ ଘର ଘର ପଡୁ ଆଉ ଯେମିତି ଘର ଖର୍ଚ୍ଚ ବହୁତ ମଙ୍ଗା ହେଲାଣି କଣ କରିବା।
ହଁ ହଁ ଠିକ କଥା କହିଲ ଭାଇ। ଆଉ ମୁଁ ଶୁଣିଲି ଆଉ କିଛି ଦିନ ତଳେ ବିପିୟଟି ର ରେଜଲ୍ଟ ବାହାରିଲା। ତମର କେତେ ଆସିଛି ଭାଇ?
ରିପ୍ୟୁଟର ରିଜଲ୍ଟ ହଁ ବାହାରିଲା ମୋର ସେଭେନ୍ ପଏଣ୍ଟ ଫୋର୍ ଆସିଛି।
ଆଚ୍ଛା ଆଚ୍ଛା ଆରେ ମୋର ବି ସେଭେନ୍ ପଏଣ୍ଟ ଫାଇଭ୍ ଆସିଛି।
ହୋଉ ଭଲ। ହଁ
ଆଚ୍ଛା ତାହେଲେ ଆଗକୁ କଣ କରିବ ବୋଲି ଭାବୁଛ?
ଆଗକୁ ଇଣ୍ଟର୍ନସିପ୍ କରିବାକୁ ଯିବା ଭାବୁଛି ଭୁବନେଶ୍ୱର ଆଡକୁ ଇଣ୍ଟସି କରିବାର। ମର
ଆଚ୍ଛା ଆଚ୍ଛା ମୁଁ ବି ଶୁଣିଥିଲି। ଭୁବନେଶ୍ଵରରେ ଗୋଟେ ସି ଟି ସି ନାମକ ଏକ କେନ୍ଦ୍ର ଅଛି। ଯିଏ କି ଇଣ୍ଟର୍ନସିପ ଯୋଗଉଛି ଏବଂ ସେ ନା ଏସ ସ ଟି ଟି ପିଲାମାନଙ୍କ ପାଇଁ ମାଗଣାାରେ ବି ଜଗଉଛି ତାହେଲେ। ସେଇଠି ଯାଇକି କରିଦବା କି?
ହଁ ମୁଁ ମଧ୍ୟ ସେଇଠି ଭାବୁଥିଲି ତମେ ଭଲ ହେଲା କହିଲ ତମେ ମଧ୍ୟ ଯାଉଛ କି?
ହଁ ମୁଁ ତ ମୋର ତ ଏସ୍ ସି ଏସ୍ ଟି ମୋ କ୍ୟାଟାଗୋରୀର। ତ ମତେ ଫ୍ରି ହୋଇଯିବ ସେଇଟୁ। ତ ମତେ ସେଇଟା ହିଁ ସୁବିଧା ହେବନି ତମେ ବି ଯିବ କି?
ଯଦି ଯିବା ହେଲେ ମିଶିକି କରିଦବା ଏଇଟା ଭଲ ହବ ମିଶିକିରି କରିଦେଲେ ଭଲ ହବ ଭଲ ହେଲେ ତମେ କହିଲ। ମୁଁ ନହେଲେ ଏକଲା ଯିବାର ପ୍ଲାନ୍ କରିଥିଲି। କଣ ବିନା କୋଉ ସାଙ୍ଗସାଥି ରାଜି ହଉନାହାନ୍ତି ତ ଭଲ ହେଲା ତମେ ଫୋନ କରିଦେଲ।
ଆଚ୍ଛ। ଆଛା ଆଚ। ଆ ଆଚ୍ଛା ଆଚ୍ଛା ଭଲ ହେଲା ତାହଲେ ଗୋଟେ ସଂଯୋଗ ହେଇଗଲା ଆମେ ସପ୍ତ ତାରିଖ
ଜୁଲାଇ ମାସରେ ମୁଁ ଯିବାର ପ୍ଲାନ୍ ଅଛି ତମର।
ଆଚ୍ଛା ମୋର ବି ମୁଁ ବି ଭାବୁଥିଲି ସେଇ ଜୁଲାଇ ମାସ। ତ ଜୁନ୍ ମାସ ଅଠର ତାରିଖ ହେଇଗଲାଣି। ତ ଆଉ କିଛି ଦିନ ପରେ ଗୋଟେ ନୂଆ ମାସ ଆରମ୍ଭ ହଉଛି। ତ ମୁଁ ଗୋଟେ ମାସିକିଆ ଇଣ୍ଟରନସିପ୍ କରିଦେବି ଭାବୁଛି ଆଉ।
ମୁଁ ମଧ୍ୟ ମାସିକଆ ଇଣ୍ଟରନସିପ କରିବି ବୋଲି ଭାବୁଥିଲି ଜୁଲାଇ ଏକରୁ ପଳେଇବା ତାହେଲେ କେମିତି ହବ।
ଆରେ ଜୁଲାଇ ଏକ ରୁ ତ ଗୋଟେ ଇଣ୍ଟରନସିପ ଷ୍ଟାର୍ଟ ହଉଛି ତାର ନାମ ହଉଛି। ଯାଭା। ଜାଭା ନାମକ ଏକ କୋର୍ସ ଷ୍ଟାର୍ଟ ହଉଛି ତ ଜାଭା ରେ ତମେ ଇଣ୍ଟର୍ନସିପ୍ କରିବାକୁ ଚାହୁଁଛ କି।
ହଁ ମୋର ସେମିତି କିଛି ନାହିଁ କମ୍ପାନି ଆମ କୁ ଗୋଟେ ହେଲେ କରିଲେତ ତ ମୁଁ କୋଉ କୋଉ କୋଉ ଥିରେ ମଧ୍ୟ କରିବାକୁ ରାଜି। କଲେଜ ରେ ତିନିଟା ମାଗୁଛନ୍ତି ଯେହେତୁ ମତେ ଯାହା ହେଲେ ଦିଟା କରିକି। ଦେବାକୁ ତ ପଡିବ।
ହୁଁ ହୁଁ ହୁଁ ଠିକ କଥା କହିଲ ଭାଇ ଆମ କଲେଜରେ ବି ସେଇ ତିନୋଟି ଇଣ୍ଟରନସିପ କଲେ ହିଁ। ଡିଗ୍ରୀ ପ୍ରମାଣ ପତ୍ର ଦେବେ ବୋଲି କହୁଛନ୍ତି ତ। ସେଇ ହିସାବରେ ଆମକୁ ଏବେ ତ ଟାଇମ ମିଳିଛି ଛୁଟି ମିଳିଛି। ତ ଏଇ ଟାଇମ ରେ ଆମେ ଗୋଟେ ଇଣ୍ଟର୍ନସିପ୍ କରିଦେବା ଆଉ।
ହଁ ଏଇଟା ଠିକ୍ ରହିଛି।
ଆଉ ଭାଇ ଘରେ କଣ କରୁଛନ୍ତି ସମସ୍ତେ।
ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ ସମସ୍ତେ କେମିତି?
ଆମ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଭାଇ। ଖାଲି ବାପା ମାଙ୍କ ଦେହ ଟିକେ ଖରାପ ଅଛି ତ ସେ ଏବେ ମେଡ଼ିକାଲ ଯାଇଛନ୍ତି।
କଣ କଁ ହେଇଛି।
ନାଇଁ ବେଶୀ କିଛି ହେଇନି ବାବାଙ୍କ ର ଡାଇବେଟିସ ଟିକେ ବଢି ଯାଇଛି ତ। ସେ ଯାଇଛନ୍ତି ଆଜି ବ୍ଲଡ ଟେଷ୍ଟରେ ରିପୋର୍ଟ ଆଣିବା ପାଇଁ। ଆଉ ମାଆଙ୍କର ଦେହ ସେତେ କିଛି ଖରାପ ହୋଇନାହିଁ। ଟିକେ ଖାଲି ବ୍ଲଡ ପ୍ରେସର ବଢିଯାଇଛି ତ।। ସେ ବି ଯାଇଛନ୍ତି ତାଙ୍କର ବ୍ଲଡ଼ ପ୍ରେସର ଚେକ୍ କରିକି ପୁଣି ମେଡ଼ିସିନ ଆଣିବା ପାଇଁ।
ହେ ଆଉ ତମର ଭାଇର କାମ କେମିତି ଚାଲିଛି।
ଭଗବାନଙ୍କ କୃପାରୁ ମୋ ଭାଇର କାମ ବି ଭଲ ଚାଲିଛି ତାର ଏବେ ପ୍ରମୋସନ ହେଲା ଏ ମାସରେ।
ଆଚ୍ଛା। ତମେ ମଧ୍ୟ ଆଉ କିଛି ଦିନ ପରେ ଚାକିରି କରିବ ଆଉ।
ଭଗବାନଙ୍କ ଦୟା ଯଦି ରହିଲା ତାହେଲେ ମୁଁ ବି ଚାକିରି କରିବି ଆଉ। ଆଉ ଭାଇ ତମେ ଚା
ଆଉ ତା
କଣ କହିବ ଆଗକୁ ଭାବିଛ।
ମୁଁ ତ ସେମିତି କିଛି ଭାବିନି କଁ କଣ ପାଇଁ ନା କିଛି ପ୍ଲାନ୍ ତ ନାହିଁ। ଇଣ୍ଟରନସିପ୍ ଟା କରିଲା ପରେ ଦେଖିବା କୋ କଣ କରିବା ଭାବିବା ଆଉ।
ଆଚ୍ଛା ତାହେଲେ ପ୍ରାଇଭେଟ୍ ଭାବୁଛ ନା ଗଭର୍ଣ୍ଣମେଣ୍ଟ ଚାକିରି କରିବ ଭାବୁଛ ଭାଇ।
ମୁଁ ତ ମୋର ଫାଟ ପ୍ରାୟୋରିଟି ଗମେଣ୍ଟ ଟି। ଗୋର୍ଣ୍ମେଣ୍ଟ ର ମୁଁ ଆର ଆର୍ ବି ଏକ୍ଜାମ ଆର ଆର୍ ବି ରେଲୱେ ର। ଆଉ ସି ଜି ଏ ଲ ଏକ୍ଜାମ କୁ ଜଗିଛି। ଯେତେବେଳେ ତାଙ୍କର ପୋଷ୍ଟ ନୋଟିଫିକେସନ ବାହାରିବ ମୁଁ ପଢିବା ଷ୍ଟାର୍ଟ କରିବି ଆଉ।
ଆଚ୍ଛା ଆଛା ମୋର ବି ସେଇ ସିଚୁଏସନ ପରା। ମୁଁ ବି ସେଇଆ ପ୍ରାଇଭେଟ ଉପରେ ଭରସା ରଖୁନି। କାହିଁକି ନା ଏବେ ଯୋଉ ପ୍ରକାର ଯୋଉ ଛଟେଇ ଚାଲିଛି। ଲୋକମାନଙ୍କୁ କମ୍ପାନୀରୁ କାଢ଼ି ଦଉଛନ୍ତି ସେୟା ଦେଖିକି ମତେ ଡର ଲାଗୁଛି। ମୋର ଭବିଷ୍ୟତ କିଛି ସେଫ ବୋଲି ଲାଗୁନି ଯଦି ମୁଁ ପ୍ରାଇଭେଟ କୁ ଯିବି। ମୁଁ ବି ଭାବୁଛି ସେଇ ଗମେଣ୍ଟ ଚାକିରି ପାଇଁ ପାଠ ପଢ଼ା ଆରମ୍ଭ କରିଦେବି।
ଗମେଣ୍ଟ ଚାକିରି ପାଇଁ ପ଼ଢ଼ିଲେ ହିଁ ଭଲ। କ ଣ ପାଇଁ ନା ଗମେଣ୍ଟ ଚାକିରି ଆ-ଆମ-ଆମ ପାଇଁ ଗମେଣ୍ଟ ମଧ୍ୟ ଧ୍ୟାନ ଦେବ କିନ୍ତୁ ପ୍ରାଇଭେଟ ଚା ରେ ସେମିତି ନାହିଁ ଯଦି ତମର କାମ ସରିଲା ତାହେଲେ ସେ ତମକୁ ଉଁ କମ୍ପାନୀରୁୁ କାଢି ଦିଅନ୍ତି ବହୁତ ନିଷ୍ଠୁର ଥାଆନ୍ତି ସେମାନେ।
ଠିକ କଥା କହିଲ ଭାଇ ବହୁତ ନିଷ୍ଠୁର ହୁଅନ୍ତି ସେମାନେ କାହିଁକି ନା ମୁଁ ଆମ ପଡିଶାର ଗୋଟେ ଭାଇଟି ସେ ବି ପାଞ୍ଚ ବର୍ଷ ହେଲା ଗୋଟେ କମ୍ପାନୀରେ କାମ କରୁଥିଲେ। ଯେ ଯେବେ ପ୍ରୋଜେକ୍ଟ କମ୍ ଆସିଲା ତ ସେ କମ୍ପାନୀରୁୁ ସେ ଭାଇଙ୍କୁ କାଢିଦେଲେ। ସେ ଆସିକି ଘରେ ରହୁଛନ୍ତି। ତ ତାହାଠୁ ଭଲ ଯଦି ଆମେ ସେଇ ପାଞ୍ଚ ବର୍ଷ ଗମେଣ୍ଟ ଚାକିରୀ ପାଇଁ ପାଠ ପଢିବା। ତ କୌଣସି ନା କୌଣସି ଗୋଟେ ଚାକିରୀ ତ ଆମର ହେଇଯିବ। ଏବଂ ସାରା ଜୀବନ ପାଇଁ ଆମେ ଟେନସନ ଫ୍ରି ରେ ରହିବା।
ଭାଇ ଠିକ ଠିକ କହିଲ ତମେ। ଆଉ ଗମେଣ୍ଟ ଚାକିରିର ମଧ୍ୟ ତାଙ୍କେ ଯଦି ଯଦି ଆମେ ଏକ୍ସଟ୍ରା ଟାଇମ ମଧ୍ୟ କରନ୍ତି ତାଙ୍କା ଏମତି ସବୁ ପ୍ରକାର ପ ସବୁ ଅଲାନ୍ସ କିନ୍ତୁ ପ୍ରାଇଭେଟ ଏମିତି ହୁଏନି ପ୍ରାଇଭେଟ ରେ ବହୁତ ଦିନ ଯାଏଁ ଆମର ସାଲେରୀ ନ ବଢେଇକି ଆମକୁ ମୂଲିଆ ଖଟିଲା ପରି ଖଟାନ୍ତି। ତ ମୋ ହିସାବରେ ଗମେଣ୍ଟ ଚାକିରି ହିଁ କରିବାଟା ଠିକ୍।
ଠିକ କଥା କହିଲ ଭାଇ କାହିଁକି ନା ତମେ କହିଲା ପରି ଗମେଣ୍ଟ ଚାକିରିରେ ଆମେ ଯୋଉ କୌଣସି ବି ଅଧିକା କାମ କରନ୍ତି ଆମ କାର୍ଯ୍ୟ କ୍ଷେତ୍ରରୁ ତାହେଲେ ସେ ପାଇଁ ଆମକୁ ଅଧିକା ଏଲାଉନ୍ସ ବି ମିଳେ। ଯେପରିକି ରେଲୱେରେ ରିସ୍କ ଏଲାଉଁଶ ଆଉ ଘର ଭଡା ବି ଦିଅନ୍ତି କାହିଁ ନା ସେ ଯଉ ଆମେ ଯୋଉ ର ଜାଗାରେ ରହିବା ସେ ଜାଗାକୁ ଧରିକି ଘର ଭଡା ବି ଦିଅନ୍ତି। କିନ୍ତୁ ପ୍ରାଇଭେଟ କମ୍ପାନୀରେ ଅଧିକାଂଶ କମ୍ପାନୀ କିଛି ଉଁ ଘର ଭଡା ଦିଅନ୍ତିନି। ଏବଂ ଏଲାଉନ୍ସ ବି କମ ଦିଅନ୍ତି ମୋ ଭଲରେ ମୋ ମନରେ ବି ମୁଁ ଭାବୁଛି ଆମେ ଗମେଣ୍ଟ ଚାକିରି ପାଇଁ ଯଦି ପାଠ ପଢ଼ିକି ଗୋଟେ ବି କୌଣସି ଗମେଣ୍ଟ ଚାକିରି ପାଇଯିବା ତାହେଲେ ଆମ ଜୀବନ ଆମ ପାଇଁ ସାର୍ଥକମୟ ହେଇଯିବ ଏବଂ ବାପା ମାଙ୍କୁ ବି ଟେନସନ ରହିବନି।
ହଁ ଏବଂ ଆମର ଆଗାମୀ ଭବିଷ୍ୟତ ପିଢ଼ି ମଧ୍ୟ ଠିକରେ ଚଳିବ ଯଦି ତମେ ପ୍ରାଇଭେଟ ଚାକିରୀ କରୁଛ ମତ ମତେ କାଇଁ ଲାଗୁନି କିଛି ହବ ବୋଲି।
ଠିକ କଥା କହିଲେ ଭାଇ ଯେହେତୁ ମୋର ଏସି ଏସ୍ଟି କାଟଗାରୀ ତ ମୁଁ ଗର୍ମେଣ୍ଟ ଚାକିରୀରେ ମତେ କୋଟା ବି ମିଳିବ କିନ୍ତୁ ପ୍ରାଇଭେଟ ଚାକିରିରେ ମତେ କୌଣସି ପ୍ରକାର କୋଟା ବି ମିଳିବନି। ତ ମତେ ଗମେଣ୍ଟ ଚାକିରି ମୋ କ୍ଷେତ୍ରରେ ମତେ ବହୁତ ହେଲ୍ପଫୁଲ୍ କରିବ। ତମର ଏବେ କଣ କରୁଛ ଭାଇ? ହ୍ୟାଲୋ।